ହାଲୋ। ହାଲୋ।
ହଁ କଣ କରୁଛୁ।
ଏଇଠି ବସଥିଲି।
ତୋର କେମତି ଅଦିନିଆ ଉମ ମନେ ପ ତତେ ଅ ଅଦିନିଆ କେମତି ମନେ ପଇଲା କଲ କରିବା ପାଇଁ।
ଭାଇ ବାହାଘର ତ ମୁଁ କହିଲି ଟିକେ ଫୋନ କରେ। କଣ କରୁଛ ସମସ୍ତେ। ଆସିବ ସବୁ ଭାଇ ବାହାଘରକୁ।
ହଁ କେବେ।
ଏଇ ପଚିଶ ତାରିଖ।
ଏଇ ପଚିଶି। ଓହୋ। ରାତି ବାହାଘର ନା ଦିନ।
ରାତି ବାହାଘର।
ଏଇ ଖରା ତ ହଉଛି ଭଲ କରିଚ ରାତି ବାହାଘର କରିଚ।
ହୁଁ ଯୋଉ ଖରା ହଉଛି ସେଇ ଯୋଗୁ ରାତି ବାହାଘର କରିଛୁ ଆଉ।
ତଥାପି ଖରାଦିନି କେମିତି କିଆଣି ବାହାଘର କରୁ ରଖୁଛ।
ସେଥିପାଇଁ ସୁଝିଲା ନା ଆଉ ଆମେ କଣ ଅଛେ ଆମ ହାତରେ କଣ ଅଛି।
ସେଟା ବି ସତ କଥା।
ଏଇ ପ
କଣ ଏବେ କରୁଛୁ କଣ ଏପଟ ସେପଟ ତ ହଉ। ଥୁବୁ।
କାମ ବହୁତୁ ତ ଭାଇ ବାହାଘରେ ଏଇ ତ କାମ ପ୍ରବଳ ଏଇଠି ଡି ଜେ ବୁଝି ଯାଇଥିଲି ଯେ ଡି ଜେ ନେଲା ପଞ୍ଚାବନ ହଜାରେ।
ଏ ଭଗବାନ।
ଭଗବାନ କେତେ ରେଟ ଆଜିିକାଲି। ବହୁତୁ ରେଟ ଡି ଜେ ଗୁରା।
ସେୟା ପା ଏଇ ପୁଣି ଗରମ କୁ ଯଦି ବୁଲିବେ ସେ ଆହୁରି ଅଧିକ ଟଙ୍କା କହୁଥିବେ।
ସେଇ ତ ରାତି ବାବାଘର ପୁଣି ଆମ ଗାଁ ରେ ଭସାଣି ହେଇକି ଝିଅ ଘର ଗାଁ ଗଲା ବେଳୁ କେତେ ଠି କହୁନୁ।
ଭାଉଜ କଣ କରୁଛନ୍ତି ନା ଯୋଉ ଇଏ।
ଭାଉଜ ସିଏ ପ୍ଲସ ଥ୍ରୀ ତାଙ୍କ ସରିଛି। ପ୍ରସ ତ୍ରି ସରଛି ତାଙ୍କର ଆଉ ଏବେ କିଛି ପଢୁନାହାନ୍ତି। ଘରେ ଅଛନ୍ତି ଆଉ। ପଢ଼ିଛନ୍ତି ପାଠ।
କଣ ନେଇଥିଲା ଆର୍ଟସ୍ ନା ସାଇନ୍ସ
ସିଏ ସାଇନ୍ସ ନେଇଥିଲେ ତ
ଭଲ ଆଉ ଯାହା ପାଇବେ ଯଦି ଚାହିଁବେ ଯୋଉ ଯିବେ ହାରି କୋଉ ଲାଇନରେ ଯିବେ ହାରି ଆଉ
ହଁ ଆମର ତ ଯୋଉ ଟିଉସନ ନହେଲେ କରିବେ ଆଉ
ହଁ ଭଲ ଆଉ ପ୍ଲସ୍ ଥ୍ରୀ ସାରିଛନ୍ତି ଭଲ।
ଭାବିଥିଲୁ ଗୋଟେ କୋଚିଂ ସେଣ୍ଟର ଟା ଖୋଲିକି ଗୋଟେ କରିବୁ ଆଉ। ବାହାଘର ତ ଟେନସନ ପ୍ରବଳ ବାହାଘରରେ। କେତେ ଡ୍ରେସ ଫ୍ରେସ ପୁଣି ଆସିନି ତମ ମାନଙ୍କ ପାଇଁ ପୁଣି ଡ୍ରେସ ଆସିବ ତମ ଦିନି ସବୁ ଆସୁନ ହେରି ଏବେ କା
ଦେଖିବା ଖରା ହଉଛି ଦେଖିବା କେମିତି ଯିବା ଆଉ ଚବିଶ ତାରିଖ ଆଡକୁ ଯିବା ଆଉ।
ହଁ ଚବିଶ ତାରିଖରେ ଆସିଲେ କଣ ଲାଭ ତା ପୂର୍ବରୁ ଆସିବ ନା।
ଦେଖିକି ଯିବା ଟିକେ କାମ ଅଛି ମୋର।
କଣ କାମ ତୋର ତ ପରୀକ୍ଷା ସରିଛି ସବୁ ତ କାମ ସରିଛି ଆଉ କଣ ଅଛି ତୋର।
ନାଇଁ ଟିକେ ଅଛି ଅଛି ଏ ବ୍ୟାଙ୍କରେ ଟିକେ କାମ ଅଛି ସାରିକି ଯିବି।
ନା ଭାଇଟା
ହଁ ଯିବା ଇବା ଭାଇ ଦେଖିବାନି।
ଫଟୋ ଫୁଟ ଉଠେଇବା ନା ଆଉ।
ଭାଇ ଏବେ କୋଉଠି ଅଛନ୍ତି? ଭାଇ ଏବେ କୋଉଠି ଅଛନ୍ତି?
ଭାଇ ଅଛି ଉ ବାଙ୍ଗଲୋର।
ଓହୋ କେବେ ଆସିବେ ସେ
ସିଏ ପଦିନ ଟ୍ରେନ ରେ ବସିକି ଆସିବ ଆଉ।
ଓ ହୋ।
ଯାହେଲେ ସି ରହିବ ନା ଯହେଲେ ବି ମୁଁ ଏକୁଟିଏ କେତେ ବୁଝିବି?
ସେଇଟା ସତ କଥା।
ହ ଦେଖେ ତ କହିଛି ସେ ଆସୁ ଡିଜେ ଆଉ କଣ ସମସ୍ତଙ୍କ ପାଇଁ କୁର୍ତ୍ତି ନା କଣ କରିବା।
କୁର୍ତ୍ତିୀ ବାହାଘରର କୁର୍ତି ପିନ୍ଧିବୁ
ନା କଣ? ଆମମାନଙ୍କ ଇଚ୍ଛା ଯାହା।
ଏଇ ଗରମ ହଉଛି କଣ ଲେହେଙ୍ଗା ଫେହେଙ୍ଗା ତ ପିନ୍ଧି ହବନି।
ହଁ ହଳଦୀ ସେରିମନୀଙ୍କୁ କୁର୍ତ୍ତି ହଳଦିଆ
ହଁ।
ଏମିତି ସବୁ ଇଏରେ ହଳଦୀ ମେହେନ୍ଦୀ ସମସ୍ତଙ୍କର ସବୁ ପ୍ରକାର କରାଯିବ ନା ଆଉ।
ସେଇଆ ସେଇଥିରେ ତ ଅଧିକ ଖର୍ଚ୍ଚ ହବ ଆଉ।
ବାହାଘର ଯେହେତୁ ଥରେ ବାହା ହବ କଣ ଦଶ ଥର ବାହା ହଉଛି କି ସେ।
ସେଇଟା ବି ସତ କଥା।
ଖୁର୍
ଆଉ କଣ କରିବା ଯାହାଲେ ବି ତ ଖର୍ଚ୍ଚ କରିବାକୁ ପଡିବ ଯେତେ ସିମ୍ପଲ କଲେ ବି ସେଇ ତିନି ଚାରି ଲକ୍ଷ ନହେଲେ ହବନି। ସିମ୍ପୁଲ ବାହାଘର ଟା।
ଖେର ବି ସେମପିଲ ରେ ହଉନି। ଏ ସୁନା ଦେଖୁନ କୋଉ ରେଟେ ଦେ କୋଉ ରେଟ୍ ବଢିଛି ସୁନା? ସୁନା ର ଦର କହିଲେ ନ ତଳେ
ଏବେ ଗୋଟେ ଭରିକୁ କେତେ କିଆଣି?
ଗୋଟେ ଭରିକୁ ଏଇନା ଅଛି ଲକ୍ଷେ ପଞ୍ଚସ୍ତରୀ ନା କେତେ। ନା କେମିତି ମୁଁ ଠିକ ସେ ଜାଣିନି। ସୁନା ବହୁତ ବଢୁଚି କମୁଚି ଏମିତି ହଉଚି।
କଣ କରିବା ଏବେ ସୁନା ବହୁତ ରେଟ୍ ହେଲାଣି?
ହଁ ପା ତେଲ ଗାଡି ତେଲ ବି ରେଟେ ଗାଡିରେ ଫୁଣି ବରରାତ୍ରୀ କେମତି ଯିବେ ଫୁଣି ବ ଗାଡ଼ି ଭଡ଼ା ବି ପ୍ରବଳ।
ପୁଣି ମେନ୍ ହଉଚି ନା ଗ୍ୟାସ୍ ନାହିଁ।
ହଁ ପା। କୋଉଠୁ କେତେ କାଠ ଜଣଙ୍କୁ କହିଚି କାଠ ବି ଆସିବ, ଗ୍ୟାସ୍ ବି ଆସିବ।
କାଠ କେତେ କେତେ ଗଛ କା ଟି ବୁ
ହଁ ଏ ଲୋକଙ୍କୁ କହିଚି ଦଶ ହଜାର ଟଙ୍କା ନେବେ ତ, ଘରେ ବି ଚଳିବ ନା ତା ପୂର୍ବରୁ କାମ ହବ ନା ତାହେଲେ କଣ ଗୋଟେ ଦିନରେ ସବୁ ହେଇଯିବ କି। ତା ପୁରୁ ବନ୍ଧୁବାନ୍ଧବ ଆସ ସିଏ ସବୁ ରହିବେ ଆମ ଏମତି ହବ
ଆଉ ତ ରହିଲା ଆଉ ଗୋଟେ ଦି ସପ୍ତାହ ରହିଲା।
ହଁ।
କଣ ଏତେ ଇଏ ଭାଇ କୋଉ ଦିନ ଆସିବେ ଏଇ ଦି ତିନି ଦିନ ଭିତରେ ଆସିବେ ଭାରି?
ହଁ ପା ଆସିବ ତାକୁ କହିଚି ଆସିବ ଭାରି। ତା ଛୁଟି ନେଇକି ଆସିବ, ତାକୁ ଦେଖିକି କୋଉଠି ଓଡିଶାର ଦବା ହଁ ବାଙ୍ଗାଲୋରରେ କଣ ରହିବ।
ଏଇଅ ହଁ ଏଇ ଓଡିଶା ଭିତରେ ଜବ୍ କଲେ ଯୋଉ ଭାଉଜ ବି ଯାଇକିନା ସେଇଠି ରହିପାରିବେ।
ହୁଁ ଦେଖିବା କଣ ଗୋଟେ କର ଦବା ଚଥାପି ନହଲେ
ଭାଉଜଙ୍କ ଘର କୋଉଠି?
ତାଙ୍କ ଘର ହେପଟେ ଯୋଉ କୋଉଠୁ କିଏ କହିଲେ ଏପଟ ଲାଇନି, ବହୁତ ଆ-ରଙ୍ଗ ଘର ତାଙ୍କ ଗାଁ ନାଁ ଟା ମୋର ମନେ ପଡୁନି ବହୁ ତାର ଟି ଆଉ। ବୁଝିକି କହିବି ତତେ ଆଉ।
ହଁ ଭାଉଜ ଏକୁଟିଆ ନା କିଏ ଭଉଣୀ ଅଛନ୍ତି ତାଙ୍କର?
ହଁ ତାଙ୍କ ଭଉଣୀ ଅଛି ନା।
ହଁ
ଭଉଣୀ ଅଛି ସିଏ ତାର ଉଁ, କଣ ପ୍ଲସ୍ ଟୁ ଫାଷ୍ଟ ଇୟର ପଢ଼ୁଛି କୁଆଡ଼େ।
ଓହୋ।
ପଢ଼ୁଚନ୍ତି ତ ସମସ୍ତେ, ଆଉ କଣ କଣ କେମିତି ପ୍ରୋଗ୍ରାମ୍ କଲେ ହବ କହିଲୁ?
ଆ କଣ ଫାଷ୍ଟ ଯୋଉ ହ କଣ ହ ହଳଦୀ ସେରୀମନି ତ ହବ ରିଙ୍ଗସେରୀମନି ତ ଆମର ସର୍ ଲାଣି।
କଁଅଁ କଇଲୁ?
ପାଣ୍ଡା ଗରିଲା ଫରିଲା ଯୋଉରା ଏବେ ବାହାଘରକୁ ଆସୁଛି ସବୁ
ସେଇରା ଆଣିଲେ ଏଇନା ବହେ ଟଙ୍କା ପଡିବ। କଣ କରିବା ଏତେ ପଇସା? ପୁଣି ଦେଖିକି କରିବା ନାଇଁ।
ନା ନା ସେ ଆଣିବା ପଡିବ ନା ଆଉ
ବଜେଟ ବଜେଟ ଭିତରେ ଦେଖିକି ଆଣିବା।
ହୁଁ। ସେଇରା ତ ଆଣିବୁ ଭାବିଚୁ ଆଉ। ଆଜ କାଲି ଯେମିତି ହଉଚି ସେମିତି ଡିଜେ ବାଜା ବାଲା ବି ବୁଝା ହେଇଚି।
ଘରେ ଓହୋ ମା ଏତେ ଏତେ ଟଙ୍କା କଣ କରିବା?
ହ ପା।
ଭାଇଙ୍କର ଦରମା ମିଳିଲା ନାଁ ଭାଇଙ୍କର ଦରମା ମି ଳା ନା ନାଇଁ?
ହଁ ମିଳିଚି ନା ଯାହା ସଞ୍ଚୟ କରି ରଖା ହେଇଛି ସବୁ ତ ଖର୍ଚ୍ଚ ହବ ବାହାଘର
କହୁଥିଲେ ତ କଣ ଦି ମାସ ହେଲା ମିଳିନଥିଲା ବୋଲି?
ହୁଁ ସେ ଆସୁ ତାର କଣ ତାଙ୍କ ମାଲିକ ସହିତ କଥା ହବ। ଆସୁ ତାକୁ କହିଚି ତ ଆସିବ ହେରି ଟ୍ରେନ ରେ ବସିବ କାଲି ଆଜି ଟିକେଟ ଟା ହେଦିନ ଠୁ କାଟିଚି ତ କାଟିଚି।
ଜଲଦି ଆସନ୍ତୁ ହେରି କାମ ବହେ ଅଛି। ଆଉ ଦାଦା ଖୁଡିଙ୍କ ଦେହ କେମିତି ଅଛି?
କଣ କଇଲୁ?
ଦାଦା ଖୁଡିଙ୍କ ଦେହ କେମିତି ଅଛି?
ହଁ ଭଲ ଆଉ
କଣ ଖାଇଛୁ କଣ?
କେତେ ଆ କେତେ ବହୁତ ତମର ତୋ-ମୋ-ଭ ଝିଅ ଟା କଣ କରୁଚି?
ଝିଅ ଝିଅ ଟା ଏବେ ପଢୁଚି ତ
ହଁ ତାକୁ ବି ଧରିକି ଆସିବ ବାହାଘର। ସମସ୍ତେ ଆସିବ ତ ଆଉ
ହଁ ଯିବୁ ଦେଖିଆ ଆଉ ତାର ଏବେ କଣ ପରୀକ୍ଷା ଅଛି ସେ କହୁଥିଲା।
ଏ ଖରା ଦିନ ତ ଛୁଟି। କଣ ପରୀକ୍ଷା?
ନାଇଁ ଯୋଉ ବି ଇ ଡି ପାଇଁ କହୁଥିଲା କଣ ରଜ ବେଳକୁ ଅଛି।
ହଁ।
କଉଥିଲା ତ ଦେଖିଆ। କଣ ହଉଛି ଆଉ।
ହଁ ଦେଖିକି ଆସିବ ପରିବାର ଭାଇ ବାହାଘରଟା ଯେହେତୁ ଆସିବ ନା ଆଉ।
ହଁ ଯିବୁ ତ ନିହାତି।
ନହେଲେ ସବୁ କିଛି ତମେ ବି କିଛି କିଛି କାମରେ ସାହାଯ୍ୟ ନ କଲେ ନ ଚଳେ।
ସେଇଆପା ଘରେ ତୁ ଏକୁଟିଆ କଣ କରିଆ। ଦେଖିବା ମୁ ଜଲଦି ବ୍ୟାଙ୍କ କାମ ଟା ସାରି ଦେଇକିନା ଜଲଦି ଦେଖିଆ ଯିବି। ଏକୁଟିଆ ତୁ କେତେ କଣ କରିବୁ।
ହଁ ସମସ୍ତେ ସବୁ ବଡ ବାପା ବଡ ବାଉଙ୍କୁ ଧରି ଧୁରାକି ସବୁ ଆସିବ ଆଉ।
ହଁ ସିଏ ପଛେ ପଛରେ ଯାଆନ୍ତୁ। ମୁଁ ଯିବି ହାରି ଟିକେ ଆଗୁଆ ଆଉ।
ହଁ ଦେଖିବା।
ହଉ ରହ ଝିଅ ଟା କଣ କଲ କଲାଣି ମୁଁ ଦେଖେ ତା ସହିତ ଟିକେ କଥା ହୁଏ।
ହଉ ରହୁଛି ଆଉ।
ହଁ ହଁ ହଁ।
ଯାହାହେଲେ ନିହାତି ଆସିବ ହେଲା।
ହଁ ହଁ ଯିବି ନିହାତି ଯିବି।
ହଉ ରଖିଲି।
ହଁ।